ଓ ହାଲୋ।
ହାଲୋ।
ହଁ କଣ କରୁଚୁ?
ହଲୋ।
ଆରେ ମୋ କଥା ଶୁଭୁନି?
ପୁରା ସ୍ଲୋ ଶୁଭୁଚି।
ତୋ କଥା ତ ମତେ କ୍ଲିୟର ଶୁଭୁଚି।
ହାଲୋ।
ହଁ।
କଣ କରୁଚୁ?
ଏଇ ବସିଥିଲି ଆଉ ତୁ କଣ କରୁଚୁ?
ମୁଁ ବି ଏଇଠି ବସିଥିଲି ଆଉ।
ଆଉ ତମ ଆଡ଼େ ବର୍ଷା ହୋଉଚି ନା ନାଇଁ?
ହଁ ହଁ ଆମ ଆଡେ ବର୍ଷା ହୋଉଚି।
ଆଚ୍ଛା।
ତମ ଆଡ଼େ ବି ବର୍ଷା ହୋଉଛି?
ହଁ ଆମ ଆଡେ ତ ଉଁ ବର୍ଷା ହୋଉଚି ମାନେ ଚାରି ଦିନ ହେଲା ଲଗାତାର ବର୍ଷା ହୋଉଚି। ଆଉ କମୁଚି ଦିଇ ମିନଟି କମିଯିବ ଫୁଣି ତାପରେ ଯୋଉ କଥାକୁ ସେଇ କଥା ପ୍ରବଳ ଜୋରେ ବର୍ଷା।
କହନ୍ତି କଣ ଜଗନ୍ନାଥ ଅଣାସଳଖରେ ରହିଲେ ବର୍ଷା ହୁଏନି।
କେଜାଣି ମୁଁ ତ କାଇଁ ସେମିତି କିଛି ଶୁଣିନି।
ହଁ ଜଗନ୍ନାଥଙ୍କୁ ଜର ହେଲେ କଣ ବର୍ଷା ହୁଏନି ମାନେ ଖରା ଜୋରେ ହୁଏ। କୁହନ୍ତି କି ଏବେ କଣ ବର୍ଷା ଜୋର ହଉଛି ତ
ହଁ ଏବେ ତ ପାଞ୍ଚ ଛଅ ଦିନ ହବ ଲଗାତାର ଭାବେ ବର୍ଷା ହଉଛି। ସୂର୍ଯ୍ୟଙ୍କର ଦର୍ଶନ ଜମା ମିଳୁନି।
ଆଉ।
ଆଉ ଏଇଠି ବସିଥିଲି ଆଉ। କଣ ଖାଇଲୁଣିି ତୁ?
ଖାଇଥିଲି ବିସ୍କୁଟ୍ ଆଉ।
ଖାଲି ବିସ୍କୁଟ୍ ଖାଇଦେଲୁ?
ହୁଁ ହୁଁ।
ଆଉ କଣ କରୁଛୁ?
ଏଇଠି ବସିଛି ଆଉ।
ଆଉ ଏଥର ରଥଯାତ୍ରା ଦେଖିବାକୁ ଯିବୁ ନା ନାଇଁ?
ନାଇଁ ନାାଇଁ ସେମିତି କିଛି ନାହିଁ ପ୍ଲାନିଂ। ତୋର ବା କଣ ଭାଇଙ୍କ ବାହାଘର ଆଗକୁ ଆସୁଛି?
ହଁ ମୋ ବଡ଼ ଭାଇଙ୍କ ବାହାଘର ଆସୁଛି ଆମେ ସବୁ ଯିବୁ। ତୁ ଆସିବୁ ହେଲା।
କଣ, କେମିତି ସବୁ ହବ କହୁନୁ ଟିକେ।
ବାହାଘର ଆମର ତ ଯେହେତୁ ବ୍ରତଘର ହୁଏ ବ୍ରାହ୍ମଣ ଘର ଯେହେତୁ ବ୍ରତଘର ରେ ଅଧା କର୍ମ ସବୁ ସରିଯାଇଛି। ଆଉ ବାହାଘରେ ଖାଲି ବର ପ୍ରସେସନ୍ ହବ ଯିବୁ ଆଉ।
ଆଉ ଫୁଣି ଏଙ୍ଗେଜମେଣ୍ଟ ତ ହେଇଥିବ?
ହଁ, ଏନ୍ଗେଜମେଣ୍ଟ ହେଇଥିଲା ପୁରୀରେ ଗୋଟେ ବଡ଼ ହୋଟେଲ୍ ରେ ହେଇଥିଲା। ଆଉ ଆମେ ସବୁ ଯାଇଥିଲୁ।
ତମର କେମିତି କଣ? ମାନେ ଯେଉଁ ଆଠ ଦିନ ବାହାଘର ପୂର୍ବରୁ କଣ ଗୋଟେ ହୁଏ? କଣ ସବୁ କେମିତି ହୁଏ? କହୁନୁ ଟିକେ ଭଲରେ।
ହଁ ଅନୁକୂଳ ହୁଏ। ଅନୁକୂଳ ତ ଆମର ବ୍ରତ ଘର ବେଳେ ସରିଯାଇଥାଏ। ଅନୁକୁଳ ଦିଅଁମଙ୍ଗୁଳା ଆଉ ସେ ଯୋଉ କଣ କହନ୍ତି, ବାଡ଼ୁଅ ପାଣି ଗାଧୁଆ ସେ ତ ସବୁ ସରିଯାଇଥାଏ। ଆଉ ଏବେ ଖାଲି କାର୍ଡ ତିଆରି ହେଲା, କାର୍ଡ ତିଆରି ହେଇକି ବଣ୍ଟା ବଣ୍ଟି ହେଲା ଆଉ। ଝିଅ ଘର ପଟ
ଆଚ୍ଛା ଆଚ୍ଛା। ମା
ହ
ଆଚ୍ଛା, ମାନେ ପୁଅ ପିଲାଙ୍କର ସବୁ କର୍ମ ତାଙ୍କ ବ୍ରତ ଘରରେ ହେଇଯାଇଥାଏ।
ସେଟା ତ ଅଧା ବାହାଘର କହିଲେ ଚଳେ ଆଉ।
କେବଳ ଝିଅମାନଙ୍କର ଯାହା ସବୁ ରିଚୁଆଲ୍ ସବୁ ହୁଏ ଆଉ।
ହଁ, ଯାହା ଯେତିକି କର୍ମ ଝିଅ ପିଲାଙ୍କର ହୁଏ ଆଉ।
ଆଚ୍ଛା। ଆଉ କଣ ପିନ୍ଧିବୁ ପୁଣି ଭାଇଙ୍କ ବାହାଘରରେ, କଣ କିଛି ସବୁ ସିଲେକ୍ଟ କରିସାରିଲୁଣି?
ହଁ, ମୁଁ ଗୋଟେ ଲେହେଙ୍ଗା ଆଣିଛି ବାହାଘରୁ ପିନ୍ଧିବି। ଆଉ ଗୋଟେ ଗାଉନ୍ ଆଣିଛି, ରିସେପସନ୍ କୁ ପିନ୍ଧିବି ଆଉ।
ଆଚ୍ଛା ଆଉ।
ବାହାଘର ତ ଆମର ସେଇ ପୁରୀରେ ହବ।
ହଁ।
ବାହାଘର ପୁରୀରେ ହେବ, ତାପରେ ଆ ନିମାପଡ଼ାରେ ସେଠି ରିସେପ୍ସନ ହବ। ନିମାପଡ଼ାରେ ଘର ଯେହେତୁ ସେଇଠି ଘର ପାଖରେ ଗୋଟେ ଗୋଟେ ହଁ ବଡ଼ ମଣ୍ଡପଟେ ନିଆ ହେଇଛି ସେଇଠି ହବ ଆଉ।
ଆଚ୍ଛା। ଆଉ ନାଚିବୁ ନା ନାଇଁ?
ଦେଖିଆ କଣ ହଉଛି, ନାଚ, ଗୀତ ତ ବର୍ଷା ତ ଯାହା ହଉଛି ତାପରେ ବି ଆମର ଦିନ ବାହାଘର ଦେଖାଯାଉ ଠାକୁ। ଠାକୁରଙ୍କ ଦୟାରୁ ଖରା ମାଡୁ ବର୍ଷା କମିଯାଉ। ଭଲ କି ନାଚ ଗୀତ କରି ଧୁମାଳ କରିକି ଯିବୁ ଆଉ।
ପୁଣି ତମର ଯେଉଁ ମେହେନ୍ଦୀ ହଳଦୀ ଏସବୁ ହୁଏ ନା ହୁଏନି।
ହଁ ମେହେନ୍ଦୀ ହଳଦୀ ଯିଏ ଯାହା ପାଇଲା କଲା ଆଉ।
ଆଚ୍ଛା ଆଉ ଘରେ ସମସ୍ତେ କଣ କରୁଛନ୍ତି।
ଘରେ ସମସ୍ତେ ଭଲ ଏମିତି ଚାଲିଛି ଟିଭିି ଦେଖୁଛନ୍ତି ଅଧେ। ରୋଷେଇ ବାସ ଚାଲିଛି ଆଉ।
ଆଉ ପଢ଼ାପଢ଼ି।
ତୋର ବା ଭାଇ ଅଛନ୍ତି ତାଙ୍କର କେବେ କଣ ବାହାଘର ହବ।
ବାହାଘର ହବ ଆଉ ଯେବେ ହେବ ତୁ ଜାଣିବୁ ଆଉ।
ଆଚ୍ଛା କେଉଁଠି କଣ ଠିକ୍ ଠିକ ହେଲାଣି ନା ନାଇଁ।
ନାଇଁ ସେମିତି ତ କିଛି ଠିକ୍ ଠିକା ହେଇନି ଚାଲିଛି ଆଉ।
ଆଚ୍ଛା କେବେ ଆଡ଼କୁ ହେବ। ହ୍ୟାଲୋ। ହ୍ୟାଲୋ।
ମୁଁ ତ କହିପାରିବିନି ଯେବେ ହବ ଆଉ।
ଆଚ୍ଛା ଆଉ କଣ କରୁଥିଲୁ।
ଏଇଠି ବସିଥିଲି ଆଉ ତୋ ଦେହ ଭଲ ଅଛି।
କେମିତି ଚାଲିଛି ହଁ ହଁ ମୋ ଦେହ ଭଲ ଅଛି ଆଉ ତୋ ଦେହ।
ଏଇ ବର୍ଷା ପାଇଁ ଟିକେ ଥଣ୍ଡା ହେଇଯାଇଛି ଆଉ।
ହଁ ଯେହେତୁ ବର୍ତ୍ତମାନ ଋତୁ ପରିବର୍ତ୍ତନ ହେଲା। ଥଣ୍ଡା, ଝାଡ଼ା, ବାନ୍ତି ସବୁଆଡ଼େ ଲାଗିକି ରହିବ ଆଉ।
ଋତୁ ପରିବର୍ତ୍ତନ ହେବ ମାନେ ଘରେ ଘରେ ଏବେ ଦେହ ଖରାପ ସମସ୍ତଙ୍କର।
ହଁ। ହଁ ଆଜି ଟିଭିରେ ନ୍ୟୁଜ୍ ଦେଖିଛୁ ନା ନହିଁ ଏଇ ଯେଉଁ ଏତେ ଜୋରେ ବର୍ଷା ହେଉଥିଲା ସେ ବର୍ଷାରେ। ଗୋଟେ ଲୋକ ଡ୍ରେନରେ କୁଆଡ଼େ ହ ହଜିଯାଇଛନ୍ତି ମାନେ ଭାସିକିନା କୁଆଡ଼େ। ପଲେଇଛନ୍ତି।
ଆଚ୍ଛା ଆଚ୍ଛା ମୁଁ ତ ଦେଖିନି ଏଇ ବର୍ଷା ପାଇଁ ଆମର ଏପଟେ କରେଣ୍ଟ ନାହିଁ ନା। ତ ସେଥିପାଇଁ ମୁଁ ଦେଖିପାରିନି ମୋବାଇଲରେ ବି ଚାର୍ଜ ନାହିଁ। ଆଉ ତୁ କଲ୍ କଲୁ ବୋଲି ତ ମୁଁ କଥା ହେଉଛି। ସେଥିପାଇଁ ମୁଁ ଦେଖିନି ଆଉ।
ଓହୋ ନା ଲାଇନ ଆଇଲେ। ଦେଖିବୁ ନହେଲେ ମୋବାଇଲରେ ମାରିକି ଦେଖିବୁ।
ହଁ ହଁ। କେମିତି କଣ ମାନେ ଏଇ ପାଣି ଅଧିକା ହେଲା ବୋଲି ଭାସିଗଲା ନା କଣ।
ହଁ କେଜାଣି କଣ ସେ କଣ ପାଇଁ ଯାଇଥିଲେ। ଅ ସେ କଣ ଡ୍ରେନ୍ ପାଖକୁ ଯାଇଥିଲେ କଣ ଗୋଡ ଖସିଗଲା କି କଣ ହେଲା କେଜାଣି ସେ। ଆଉ ପଡିଗଲେ ତବେ ତ ଖୋଜା ଖୋଜି ଚାଲିଥିଲା ଆଉ ଓଡ୍ରାଫ୍ ଟିମ୍ ବୋଲି। ଥିଲେ କାହିଁ କିଛି ସନ୍ଧାନ ମିଳିନି।
ଆଚ୍ଛା ଆଚ୍ଛା ମିଳିଲାଣି ନା ମିଳି ନାହାନ୍ତି ବି।
କିଛି କହୁଛନ୍ତି ଲୋକ କହୁଛନ୍ତି ଏ ମିଳିନି ବୋଲି। କିନ୍ତୁ ସାମ୍ବାଦିକ ମାନେ କହୁଛନ୍ତି କି ସିଏ ସେ ଲୋକର। ତାର ଯୋଉ ଡେଡ଼୍ ବଡ଼ିକୁ ନେଇକି ପଳାଇଛନ୍ତି। ଉଦ୍ଧାର କରିକି ନେଇ ପଳେଇଛନ୍ତି। ଉଦ୍ଧାର ଯିଏ କରୁଥିଲେ ଓଡ୍ରାଫ୍ ଟିମ୍ ବାଲା।
ଆଚ୍ଛା ଆଚ୍ଛା ନେଇକି ପଳେଇଛନ୍ତି।
ହଁ। ତମର ରାତିରେ ରୋଷେଇ ବାସ ଶଇଲାଣି ନା ନାହିଁ।
ହଁ ରୋଷେଇବାସ ସେମିତି ମା କଣ କରୁଥିବେ ଆଉ।
ଆଚ୍ଛା ଆଉ ପଢ଼ାପଢ଼ି କେମିତି କଣ ଚାଲିଛି?
ପଢ଼ାପଢ଼ି ତ ସେମିତି ଚାଲିଛି ଆଉ। ଆଗକୁ ଏକଜାମ ଅଛି। ଏକଜାମ ପୂର୍ବରୁ କଣ ସବୁ ଆସେ ଆସାଇନମେଣ୍ଟ ହରିକା ଆସିବାର ଅଛି। ଆସିଲେ ଲେଖାଲେଖି ହବ ଆଉ।
ହଁ କେବେ ଆସିବ ଜଣେଇବୁ ଆଉ।
ହଁ ହଁ ତୋର ବି ବୋଧେ ସେଇ ଏକଜାମ ହବ କି କଣ।
ହଁ ଏବେ କିଛି ତ ଆସିନି ଆସାଇନମେଣ୍ଟ ଲେଖା ଲେଖି। ଆଉ ଆସିବ ଆଉ।
ହଁ ଆସିଲେ ଲେଖା ହବ ସବୁ ତାପରେ ଏଜାମ ହବ ଆଉ ଦିଟା ଆସାଇନମେଣ୍ଟ ଆସିବ। ଦୁଇଟା ଆସାଇନମେଣ୍ଟ ଆସି ସାରିଲେ ଯାଇକି ଏକଜାମ ହେବ ପୁଣି। ଫର୍ମ ଫିଲ୍ଅପ୍ ହବ ତାପରେ ଯାଇକି ଏକଜାମ ଆଉ। ପୁଣି ଏଥର ସାତଟା ହଁ ହଁ ହଉ ହଉ।
ତମର ତ ଲାଇନ୍ ନାହିଁ ମୋବାଇଲରେ ତୋର ଚାର୍ଜ ନାହିଁ। ତୁ ରଖୁ ଯା କଣ କର ଆଉ ରଖୁଛି।
ହଁ ହଉ ହଉ।
କାଲି କଥା ହେବ ଆଉ।